ହୁଁ।
ଅ ଦିଦି ଏବେ କଣ କରୁଥୁଲ କାମ ନାଁ କଥା ହବା ଟିକେ।
ନାଇଁ ନାଇଁ କିଛି କାମ କରିନି ବସିଥିଲି। କହ ତୁ?
ନାଇଁ ମୁଁ ସେମତି ଗାଧେଇକି ଆସିକି ଏଇ ବିସ୍କୁଟ ଯ ବିସ୍କୁଟ ଖାଇକି ବସିଚି ଆଉ।
ଏଅ ହ ହ ମୋର ବି କିଛି କାମ ନାହିଁ ଗୋଟେ ଜବ୍ ପାଇଁ ଆପ୍ଲାଏ କରିଥିଲି ତ ଏ ପ୍ଲସ୍ ଟୁ ଟେନ୍ଥର ସବୁ ସାର୍ଟିଫିକେଟରା ସବୁ ଏକାଠି କରୁଥିଲି ଡକ୍ୟୁମେଣ୍ଟ ସବୁ କଣ ପଠେଇବା ପାଇଁ କହିଚନ୍ତି ଏବେ ତ ସ୍ କଲେଜରୁ ମେସେଜ୍ ଆସିଥିଲା ସେରା ସବୁ ଖୋଜିକି ବାହାର କରୁଥିଲି ଗଡରେଜରୁ ଆଉ।
କୋଉ ଜବ୍ କରିବ କି?
ଏଇଟା ଟିଚର ସିପ୍ ପାଇଁ ଗୋଟେ ପକେଇଥିଲେ ଏବେ ଏଟା ଗୋଟେ ବାହାରିଚି ତ ଗର୍ମେଣ୍ଟ ତରଫୁରୁ ଦେଖୁଥିଲି ଯେ ମୋ ଜଣେ ଅଙ୍କଲ ଅଛନ୍ତି ବ୍ଲକରେ ସେ କଲ୍ କରିକି ଜଣେଇଥିଲେ ଯେ ସେଇଟା ପାଇଁ ସେ କହିଥିଲେ କି ସ୍ କହିଲେ ତାର ତ ଡେଟ୍ ବାହାରିନି କହିଲେ ଏଇ ସି ରଜ ପରେ ହିଁ ତାର ଡେଟ୍ ବାହାରିବ ଆପ୍ଲାଏ କରିବା ପାଇଁ। କହିଲେ ହେଲା ଡକୁମେଣ୍ଟସ୍ ସବୁ ଏକାଠି କରିକି ରଖିଦେବା ପାଇଁ ଯେ ମୁଁ ସେଇଟା ସବୁ ଯୋଗାଡ କରୁଥିଲେ ଆଉ।
କଣ ଯୋଉ ସିଟି ନା ଯୋଉ ବିଇଡ ପାଇଁ କା।
ସିଟି ପାଇଁ ଏବେ ଚାଲିନି କି ସେଇ ସିଟି ପାଇଁ କହୁଥିଲା ଆଉ।
ମୁଁ କହିଲି ତମ ବିଇଡି କି ସିଟି କରିସା ହେଲେ ନା କଣ ସେ ସବୁ ଜବ୍ ପାଇଁ ପକେଇଲେଣି ଆଉ।
ଓହ ନାଇଁ ସେଇଟାରେ ବି ଦେଖଉନା ଯୋଉ ଯଦି ମାନେ ପ୍ଲସ୍ ଟୁ ରେ ଅଛି ଫିଭ୍ ସିକ୍ସଟି ପରସେଣ୍ଟ୍ ଉପରକୁ ତାର ଗୋଟେ ଜବ୍ ଫ୍ୟାସିଲିଟି ଟିଚର୍ସ ନି ତମର ତ ହେଇନି ଛୋଟ ଛୁଆ ମାନଙ୍କ ପାଇଁ ମା
କଣ କହିଲ।
କାଲି ଛୋଟ ପିଲାଙ୍କ ପାଇଁ ଆଉ ଗୋଟେ ମାନେେମ ଛୋଟ ଯୋଉମାନୋନ ଗାଁ ସ୍କୁଲ ମାନେ ଓଡିଆ ମିଡିମ ରେ ପଢୁଛନ୍ତି ତାଙ୍କର ଫାଷ୍ଟ ଅଙ୍ଗନବାଡି ଥିଲା ତାପରେ ପ୍ରଥମ କ୍ଲାସ ରେ ପଢୁଥିଲେ ଏବେ ଏଇଥର ଗୋଶୁଆ ଟିକେଡ କରିନି କି ପିଲାମାନଙ୍କର
ନାଇଁ ମୁଁ ତ କାଇହିଁ ଜାଣିନି ଶିଶୁପତିିକ
ହଁ ସେ ଛୁଆ ଟବପ୍ ଚାଲିନ କାଲିଜରେ ଦେଖଉଥିଲା ସେ ମଙ୍କଲ କହିଲେ କି ଡମେଣ୍ଟ ରେଡି କରିଦେଇଥା ଆଉ ଯଦି ହେ ପକେଇ ଦେଇଥା ଯ ହେଇଗଲା ଭଲ କଥାମତି କହି ମୁଁ ଖୋଜୁଥିଲି ଆଉ ଆଉ ଖାଇଲୁଣି
କଣ ହଁ ସେ ଗାଧେଇକି ଆସି ଟ ଖାଇଛି ସକାଳେ କିଛି ଖାଇନଥିଲି ଆଉ
ଉୁଁ ହୁଁ ଗାଧେଇକିତିକି ପଖାଳ ଖାଇଦେଲୁ ନିଜଟ ବିସ୍କୁଟ ଖାଇଛୁ?
ପଖଳ ଖାାଇଇନି ଯୋଉ ଖାଇବି ଏକାଥରେ ଦିନ ବେଳେ ଆଉ
ଓହୋ ବିସ୍କୁଟ ଖାଇଲେ ପୁଣି ଭୋକ ଲାଗିବନ ଆଉ ଟିକେ ପରେ
ବିସ୍କୁଟ୍ ଖାଇଛି ରୁଟି ଅଛି ମାମା କହିଲେ ଭାଜି ସାରିେ ପୋଟଳ ଆଳକୁ ଭଜା ଭାଜିବ ତ
ହଁ ହଁ ଆଉ ଘରେ ସମସ୍ତ ମତେ ଭଲ ଅଛନ୍ତି,
ହଁ ହଁ ଆଉ ତମେ କଣ ଖାଇଛ,
ହଁ ମୁଁ ବି ପଖାଳ ଆଉ ଆମ୍ବ କିଣିକି ଆଜି ଆଣିଥିଲୁ ଯେ ସେଇ ଆମ୍ବ ଆଉ ଟମାଟୋ ଏମିତି କଣ ସବୁ କରାହେଇଥିଲା ଗୋଡେଇ ଦିଆ ହେେଇଥିଲା ତେଲରେ ତ ସେଇଟା ଖାଇଥିଲୁ ଆଉ
ସକାୁଟି ପଖାଳା ଗାଧି ପାାଧି ଖାଇସ ରଣିବଟି
ହୁଁ ସକାଳେ ଖାଇଥିଲି ସୁଜି ମା ବନେଇଥିଲେ କହିଲେ ଆଗ ମାଗି ବନବା କହିଲ ଉପର ଭଳି ବନେଇ ଦେେି ଖଲି ଟିକେ ପୂଜାରେ ଲେଟ ହେଲା ତ କହିଲେ ହଉ ସକାଳେ ସୁଜି ଖାଇଥିଲିୁ ଟୁସନ କରୁଛି ଟୁସନ ସାରିକି ତାରେଠୁ ପଖାଳୁ ଖାଇଥିଲି ଗାଧେଇକି ଦଶଟା ସାଢେ ଦଶଟା ତ ଖାଇଲେ ଆଉ
ଟଟି୍ୟୁସନ ଦଦି କେପଟ ଷ୍ଟାର୍ଟ କରିିଲଣି।
ଟିଉସନ ହେଲାଣି ଗୋଟେ ବର୍ଷ କମ୍ପ୍ଲିଟ ହେଇଗଲାଣି
ଏଇ ଯେଉ କଣ କୋ କ୍ଲାସ୍ ପିଲାମାନଙ୍କୁ ଏଇ ଯୋଉ ପ୍ରଥମ କ୍ଲାସ ନା ଏ
ଏଇ ସବ ଭ ଅଷ୍ଟମ ପର୍ଯ୍ୟନ୍ତ ଆସୁଛନ୍ତିି ଛୋଟିଆ ଆଛରେ ପାଞ୍ଚ ଛୋଟ ଆସୁଛନ୍ତି ତାଙ୍କର ଅଲଗା ଟାଇମ ରେ ହଉଛନ୍ତି ହଁ ଏ ବଡ ପିଲା ଗୁଡାକ ଆସୁଛନ୍ତି ତାଙ୍କର ଏଇ ଖରା ଯୋଗୁ ଗୋଟେ ଟାଇମ ରେ କରିଦଉଛି ବଡ ପିଲା ତାଙ୍କର ସାଢେ ପାଞ୍ଚ ରୁ ସାଢେ ସାତ କରିଦଉଛି ଆଉ ଏଇଉ ଛୋଟିଆ ଯୋଉଟା ପଢୁଛନ୍ତି କ ଛୋଟିଆ ଛଡିଆ ଆସୁଛନ୍ତି ଚାରି ପାଞ୍ଚଟା ମାନେ କ୍ସ ଯାଇନାହାନ୍ତି ଛୁଟିଆ ସେ ସବୁଢେ ଶିୁନ୍ଦର ଦ ଟ ପଢ ଓଡିଆଡିୟମରେ ପଢଛନ୍ତି ଗର୍ଣ୍ମଣ୍ ସ୍କୁ ରେ ଆଉ ଦି ଟାଙ୍କ ବା ଗ କରୁଥିଲେ ଲେଖେ ବୋଲି ଆମରେର୍ଯ୍ୟଗ୍ରାମ ବ୍ଲକ ଅ ଇଂଶ ମିଡିମ ସ୍କୁଲ ସେ ଲେଖିଆ କରଲେ ଯେଇ ଛୁଆରେ ଆୁଛନ୍ତି ତାଙ୍କୁ ସାଢେ ଛଆରେ ଉଠିବାରେ ଲେଟ୍ ତେଣୁ ତାଙ୍କୁ ସାଢେ ସାତରୁ ହେଇଆ ଏଟା ଚାଳିଶ ପଇଁଚାଳିଶ ଏ କରିଦଉଛି ଆଉ
ଓହୋ ଆଉ ତାହେଲେ ଏ ଯୋଉ ଅଁ ଆପଣ ତାଲେ ଟିଉସନ କଲେଣି ଓ ୱାନ ଇଅର୍ ହେଇଗଲାଣି ତମ ଏଇଠି ଆଖପାଖ ଟିଉସନ ଅଛି ନାଁ
ହଁ ଅନ୍ୟମାନେ ବି କରୁ ଚନ୍ତ ଆମର ଏଠି କୋଚିଙ୍ଗ ସେଣ୍ଟର ବି ଅଛି ଯେ ହେଲେ ଟିକେ ଘରୁରୁ ଦୂର ଘରୁଟୁ ଚାରି କିଲୋମିଟର ଗଲେ କୋଚିଙ୍ଗ ସେଣ୍ଟର ତ ସବୁ ପିଲା ଯାଇପାରନାହାନ୍ତି ସେଟା ଟିକେ କୋଚିଙ୍ଗ ସେଣ୍ଟରରେ ବି ସବୁ ଗୋଟେ ଗୋଟେ ସେବଜେକ୍ଟ ପାଇଁ ପଇସା ନୋଉଚନ୍ତି ଟିକେ ଅଧିକ ପଇସା ଖର୍ଚ୍ଚ।
ହଁ ଏଇଠି ଘର ପାଖରେ ତମେ କରିଦୋଉଚ।
ହଁ ଆଉ ଜଣେ ପଟେ ଆମ ଘରରୁ ଟିକେ ଦୂରରେ ଜଣେ ଭାଉଜ କରୁଚନ୍ତି। ଆଉ ଜଣେ ଦିଦି ଏମତି କରୁଚନ୍ତି। ମୋର ଜଣେ ନିଜ ବବାଙ୍କ ଝିଅ ସେ ଟିଉସନ କରୁଥୁଲେ ଏଇ ପିଲାମାନଙ୍କୁ।
ହଁ ହଁ ସିଏ ମ୍ୟାରେଜ କ ବାହାହେଇ ଗଲାପରେ ଆ ପଣ ବୋଧେ କରୁଚନ୍ତି ଆଉ।
ହଁ ନାଇଁ ସେ ମ୍ୟାରେଜ କରିନାହାନ୍ତି ଯେ ସେ ଯାଇକି କଟକରେ ଏବେ ମାନେ ପ୍ରିପାର ହୁଅନ୍ତି ସବୁ ଏଗ୍ଜାମ୍ ପାଇଁ ସବୁ ପଢ଼ାପୁଢ଼ି ଚାଲିଚି ଏଣ୍ଟ୍ରାନ୍ସ ପାଇଁ ତ। ତ ସେ ପିଲାରାକୁ ଯୋଉ ଛାଡ଼ିଦେଲେ ମୋର ହେଇ ଟାଇମରେ ବି ମୁଁ ପ୍ଲସ୍ ଥ୍ରୀ ଫାଷ୍ଟ ଇୟରରେ ସେତୋଳୁ ପଢୁଥିଲି ଗାଁକୁ ଆସିଥିଲି ସେ ବାହାରେ ପଢୁଥିଲି ଅନୁଗୁଳରେ ତ ଗାଁକୁ ଯୋଉ ଆସ୍ ଥିଲି। ତାପରେ ସେଇ ଦିଦି କହିଲେ କି ଆଉ ଛୁଆ ଗୁଡ଼ାକ ଏବେ ସାଙ୍ଗେ ସାଙ୍ଗେ ଅଧାରୁ ସେ ପଳେଇଲେ କହିଲେ ଅଧାରୁ ହଇରାଣ ହେବେ କୋଉଠେ ଯିବେ ମତେ ହେଠୁ କହିଲେ ମୁଁ କହିଲି ମୁଁ କଣ ପଢ଼ିବି କଣ ସେମାନଙ୍କୁ। କହିଲେ କିଛି ନାହିଁ ଟିକେ ଦେଖିଦବୁ କହିଲେ ମୁଁ ପଢ଼େଇ ଦେଇଚି ଖାଲି ଆଉ ଯୋଉ ଦୁଇ ତିନିଟା ବିଷୟ ବାକି ଅଛି ଟିକେ ସାରିଦୋବୁ। ଯୋଉ ସାରିଲି ତ ପିଲାମାନେ ଜାଣିଲେ ଧୀରେ ଧୀରେ ଟେ ତାଙ୍କୁ ଭଲ ଲାଗିଲା ବୋଧେ ହଁ ଭଲ ପଢ଼ଉଚି। ଜଣେ ଜଣେ ସେମାନେ ଯୋଉ ବାହାରେ କହିଲେ କି ନାଇଁ ହଁ ଭଲ ପଢ଼ୁଅନ୍ତି। ଗୋଟେ ଗୋଟେ ପିଲା ଧୀରେ ଧୀରେ ଧୀରେ ତାରୁ ବଢ଼ିଲା ଆଉ ଆସିଲେ ଗୋଟେ ଗୋଟେ ଆଉ।
ଆମର ଏଇଠି କଣ କି ଆମର ଏଇଠି ମାନେ ପାଖରେ ସବୁ ଟିଉସନ୍। କୋଚିଂ ବି ସବୁ ପାଖରେ। ମାର୍କେଟ ଉପରେ ଦଶମ ଦଶ ମି ରେ ଗଲେ କୋଚିଂରେ ଇନା ପହଞ୍ଚି ଯିବେ ପିଲା। ତାଛଡ଼ା ପୁଣି ଆଖପାଖରେ ବି ମାନେ ଅ ମୋ ଠାରୁ ବି ମାନେ ବୋହୁତ ଏଜ୍ ମାନେ ମୋ ବା ପାଙ୍କ ଏଜ୍ କଥା କହୁଚ ବାପାଙ୍କ ଏଜ୍ ଏଜ୍ ପରୀକା ଆ ପାଖ ଆଖରେ ଟିଉସନ୍ ବି କରୁଚନ୍ତି ଦି ତିନି ଜଣ ଅଁ କରୁଚନ୍ତି ସାର୍। ଆଉ ଏମତି ଆମ ଘର ପାଖରେ ବି ଜଣେ ନାନା କରୁଚନ୍ତି ନାନା କରୁଚନ୍ତି ସିଏ ମାନେ କଁ କହିଲ ବୁଲିକି ମାନେ ଟ୍ୟୁଉସନ୍ କରୁଚନ୍ତି। ଅ ମାନେ ତାଙ୍କ ତାଙ୍କ ଘର କି ୟାଙ୍କ ଘର ମାର୍କେଟ ଉପରେ ୟାଙ୍କ ଘର ଏମତିକିନା ବୁଲିକି ଟିଉସନ କରୁଚନ୍ତି। ଆମ ଘର ପାଖରେ ଯିଏ ଟିଉସନ କରୁଚନ୍ତି ତାଙ୍କର ମାନେ ଦି ଭୋଉଣୀ ମାନେ ତାଙ୍କର ଜଣେ ବାହା ହେଇଗଲା। ଆଉ ତାପରେ ତାଙ୍କ ଭୋଉଣୀ ତା ଙ୍କ ତଳ ଭୋଉଣୀଟା ଟ୍ୟୁସନ୍ କଲେ। ଫୁଣି ସିଏ ମାନେ ବାହା ହେଇଗଲେ ତାଙ୍କ ତଳ ଭୋଉଣୀଟା ଏବେ ଟ୍ୟୁସନ୍ କରୁଚନ୍ତି। ସିଏ ଯେତୋଳେ ବାହା ହେଇଯିବେ ତାଙ୍କ ତଳ ଭୋଉ ବି ସିଏ ପ୍ଲସ୍ ଥ୍ରୀ ପଢ଼ୁଥୁବ ସିଏ ବି ଟ୍ୟୁସନ୍ ଷ୍ଟାର୍ଟ କରିଦବ।
ହଁ ଖାଲି ପଢ଼ା ହଁ ପିଲାମାନଙ୍କୁ ପଢ଼େଇବା ଶୈଳୀ ଲା ଜାଣିବା ଦରକାରେ କେମତି ପିଲାଟା ମାନେ ପାଠଟା ଧରି ବ ହେଇ ବିଷୟରେ ଟିକେ ଜାଣିବାର ଅଛି।
ଆମ ଏଠି ଯାହା ହେଲେ ଆମ ଘର ପାଖାପାଖି ତ କେତେ ଅଛନ୍ତି। ମତେ ମୋ ମାମା କୋହୁଚି କି ତୁ ଟିଉସନ କର ମୁଁ କେମିତି କୋଉଠୁ ପିଲା ଆଣିବି ପିଲାମାନଙ୍କୁ ତ ଛଡେଇକିନା ତ କାଠୁ ଆଣିବୁନୁ। ପିଲାମାନଙ୍କ ଖୁସି ଗୋଟେ ସେ ଯଉଠିକି ଆସିବେ ଯେ ଭଲ ପଢ଼ଉଛି କି କଣ କରୁଛି? ମୁଁ ତ କାହାଡୁ କଣ ଛଡ଼େଇକି ଆଣିବି ଆରେ ପିଲେ ମୋ କତିକି ଆସ ମୁଁ ମୁଁ ତୁମକୁ ପଢ଼େଇବି ତୁମେ ସେଠିକି ଯାଅନି। ଏମତିକିନା କହିବି କି
ନାଇଁ ସେମିତି ନାଇଁ ଦେଖ ତୁ ମାନେ ତମ ଘର ପାଖରେ ଯଦି ସବୁ ଛିଆ କଣ ଟିଓସନ ଯାଇ ସାରିଲେନି ଯିଏ ହେଲେ ତ ଗୋଟେ ଥିବ ନା ଘରେ ତାଙ୍କ ଗାର୍ଡିଆନ ଯଦି ଚାହିଁବେ କି ହଁ ଆଣ୍ଟି କ ହଁ ମୋ ଝିଅ ଚାହୁଁଛି ଟିଉସନ କରିବା ପାଇଁ ତ ଜଣେ ଶୁଣିଲା ଆଣ୍ଟି କ ଠୁ ଶୁଣୁ ତୁ ଆଉ କହିବୁ କି ଆଣ୍ଟି ମାନଙ୍କର କାହାଗରେ କହିଲେ କି ମୋ ଝିଅ ଟିଉସନ କରିବା ପାଇଁ ମାନେ ମ ଝିଅ ଟିଉସନ କରିବ ହେମିଦି କହିଲେ ସେ କହିବ ହଉ ମ ଝିଅଡା ନ ହେଲେ କରନ୍ତୁ ଜଣେ ଛାଡିଲାମାନେ ସେ ଦେଖିବ ଅଟୋମେଟିକ୍ ହଁ ଗୋଟେ ଆସୁଛି ତ ଆଉ ଯଉମାନେ ଯିଏ ଭଲ ନ ପଢୁଥିବ ବି ତା ତମ ପାଖ କୁ ଛାଡିବେ ପୁଣି ଯିଏ ପଢୁନଥିବ ବି ମାନେ ଗାଁ ରେ ହେମିଦି ଖାଲି ଘରେ ଥିବ ପଢୁନି ଛୁଆ ସେ କହିବ ହଁ ଗାଡିଆନ କିହିବେ ହଁ ଛାଡିଦିଏ ସେ ତ ଜଣେ କରନି ଛାଡିବେ ଧୀରେ ଧୀରେ ଏମତି ହେବେ।
ନାଇଁ ଆମର ଆମର ମାନେ ଅସୁବିଧା କଣ କି ପାଖାପାଖି ସବୁୁ ଟିଉସନ କୋଚିଙ୍ଗ୍ ସବୁ ମାନେ ପାଖାପାଖି ଖଲଛନ୍ତି ମାନେ ସବୁଠୁ ମାନେ ପୁରୁଣା କାଳିଆ ଯୋଉଟା ଅଛି। ମୋ ଆଗରୁ ବି ସେଟା ସବୁ ମାନେ ପାଖାପାଖି ଯୋଉରା ଅଛି। ଦଶ ମିନିଟରେ ଗଲେ। ସେଇଠିକ ଜାଗାରେ ପହଞ୍ଚି ଯାଉଛନ୍ତି।
ଓହୋ ହଁ ମାନେ ସ ମାନେ ଟିଚର କିଛି ଅଭାବ ନାହିଁ ନାଇଁ।
ନା ଟିଚର ଏଠି ଜମା ଅଭାବ ନାହାଁନ୍ତି। ମାନେ ପାଖାପାଖି ଯେମିତି ହେ କାହିଁକି ମୋ ଆଗରୁ ଯୋଉୁସନ କ ସେଇଠିକି ପୁରୁଣା କ ତାଙ୍କର ଚାଲିଛି ତାଙ୍କ ଘର ଷ୍ଟେପ୍ ବାଇ ଷ୍ଟେପ ସବୁ ରୁଲସ ଚାଲିଛି। ଆଉ ହେଠୁ ମୁଁ ଆଉ କେମିତି କଣ ଆଣିପାରିବି। ଯଦି ଏଇ ଗୋଟ କେତେ କିଲୋମିଟର ଦୁଇ କିଲୋମିଟର ଦୂର ଥାନ୍ତା। କି ଅଧ କିଲୋମିଟର ଦୂରରେ ଥାନ୍ତା। କି ବଜାର ଦେଇନା ମାନେ ବହୁତ ଦୂରରେ ଥାନ୍ତା ଏଇ ପିଲାଟା ଏତେ ଦୂର ଯାଇପାରିବନି ଏଇଠିକିନା ପଢ। ସେମିତି ହେଇଥିଲେ ବହୁତ ସାରା ଟିଉସନ୍ ସମସ୍ତେ ଘର ପାଖାପାଖି କରିଥାନ୍ତେ। ଆଉ ଏମିତି ସବୁ ପାଖରେ ସବୁ ଏଇ ଗୋଟେ ସାହି କି ଗୋଟେ ସାହି ମାନେ ଟ୍ୟୁସନ ମାନେ ଲାଗି
ଓହୋ ହଁ ସେମିତି ପୁରା ଅଛି ପାଖେରେ ପାଖେରେ। ମୁଁ ବି ସେଇ ଦିଦି ଯେତେବେଳେ ଟିଉସନ କରୁଥିଲେ ସବୁ ଏମତି ଆସିନଥିଲେ। ଖାଲି ଜଣେ ମୋର ଜଣେ ଏମତି ଲାଗିବେ ଭାଉଜ ନିଜ ଆମ କାଷ୍ଟ ନାହିଁ ଜଣେ ଭାଉ ଲାଗିବେ ସାଇରୁ ତ ସେ କହିଲେ ମୋ ଝିଅ ଟା ଏତି ଅଧାର ଆସିଲାଣି ଫାଇପ୍ ପ୍ଲାସ ପଢୁଛି। ଆ ତମେ ସେ ଟିକେ କର। ମୁଁ କହିଲି ମୁଁ ତ ମୋର ଏଗଜାମ ଚାଲିଛି ପଢାପଢି ଚାଲିଛି। ତ ସେମାନେ ଯହା ଟିଉସନ କ ଦି ଟାଇମ୍ କରୁଥିଲେ ମୁଁ କହିଲି ମୁଁ ଦି ଟାଇ କରିପାରିବିନି। ଯଦି ହେଇଥିରେ ଆପଣ ରାଜି ତାହାଲେ ଛାଡିବେ। ଆଉ ମୁଁ ମୋର ଗୋଟେ ଟାଇମ୍ ପଢୁଛି। ଉପର ବେଳି ଟା ଯଦି ମୁଁ ପଢିବି ନା ନୁ ସକାଳେ ପଢିବି। କହିଲ ହଁ କିଛି ନାହିଁ ଆଉ ଦେଖ। ତ ସିଏ ଯେମିତି ଛାଡିଲେ ଏଠୁ ଆଉ ଦିଟା ସେଭେନ୍ କ୍ଲାସ୍ ର ଶିଶୁ ମନ୍ଦିର ପିଲା ଆସିଲେ ଦିଟା ପୁଅ ପିଲା। ସେମାନେ ଙ୍କଠି ଟିଉସନ ହଉଥିଲେ ତ ସେ ମେନ ଗାସ୍ ରେ ସେମାନେ ଯଦି ଭଲ ପଢିଲେ ତାଙ୍କ ଗାଡିଆନ ଯଦି କହିଲେ କି ନାଇଁ ହଁ ପଢଉଛି ଭଲ ଏମତି ସେମତି ଜଣେଇଲେ। ତୁ ହେଠୁ ଧୀରେ ଧୀରେ ଅଟୋମେଟିକ ଜଣେ ଜଣେ ଜାଣିଲେ ପରେ ଛାଡିଲେ ଆଉ।
ବ୍ୟାଲ ମ୍ୟାଚ୍। କାଇହିଁ ଟିକେ ବେଶୀ ପ୍ରୋବ୍ଲେମ ହଉଥିବ ନା।
ହଁ ଏଇ ସେଭେନ୍ କ୍ଲାସ ଯାଏଁ ମ୍ୟାଥ ରା ମତେ କିଛି କଷ୍ଟ ନାହିଁ। ମୁଁ ପେଢେଇ ଦେବି କଣନା ଟିକେ ଇଯି ଅଛି। ସେଇରା ତ ଓଡିଆ ମିଡିୟମ ପିଲା ରାକ ଆସୁଛନ୍ତି। ଶିଶୁ ମନ୍ଦିର ଯୋଉ ପିଲା ଦିିଟା ଆସୁଥିଲେ ତାଙ୍କର ସଲାଣି। ସେମାନେ ଏବେ ଯାଇକି ଢେଙ୍କାନାଳରେ ସେଠି ପଢୁଛନ୍ତି ହଷ୍ଟେଲରେ ରହିକି। ଏଇ୍ସ ତ ଏବେ ଯେତେଟା ଛୁଆ ଆସୁଛନ୍ତି ଓଡିଆ ମିଡିୟମ ର ଆସୁଛନ୍ତି। ତ ସେମାନଙ୍କୁ ପଢେଇବାଟା ସହଜ ଥିଲା। ଯେତେବେଳେ ମାନେ ଆମେ ସେଇ ସବଜେକ୍ଟା ପଢୁଥିଲୁ। କିନ୍ତୁ ଏବେ ଗମେଣ୍ଟ ବହି ଚେଞ୍ଜ କରିଦେଇଛି ନା ଏଇ ବର୍ଷଠୁ।
ହଁ ଏବେ ଦିଇଟା ତିନିଟା ଖଣ୍ଡ ମାନେ ବିଷୟ ଚେଞ୍ଜ ଅଛି।
ହଁ ନାଇଁ ରେ ସବୁ ବହି ପୁରା ଚେଞ୍ଜ କରିଦେଇଛି। ମାନେ ଆମେ ଯଉଁଡା ପଢୁଥିଲେ ସେଇ ବହି କିଛି ନାହିଁ ଆଉ। ସବୁ ସବଜେକ୍ଟ ଚେଞ୍ଜ ସବୁ ବହି ତାପରେ ଇଂଲିଶର ଯୋଉ ଗୁଡାକ ଆମେ ପଢେଇଥିଲୁ ସେଗୁଡା କଣ ମୁଁ ନିଜେ ବୁଝିଛି। ଆଉ ମାନେ ହାର୍ଡ ୱାର୍ଡ କିଛି ନଥିଲା ପୁରା ଇଜି ପିଲାମାନଙ୍କୁ ବୁଝେଇ ହବ। କିନ୍ତୁ ଏବେ ଯେଉ ୱାର୍ଡ ଦେଇଚି ବହୁତ ହାର୍ଡ ମାନେ ଛୁଆମାନେ ଘୁଷିକି ମନେ ରଖିଲା ଭଳିଆ ଏଜାମ ପାଇଁ ପ୍ରିପୋର ନାହିଁ। ମାନେ ଆଗରୁ କଣ ପାର୍ଟ ପାର୍ଟ କରିକି ଦଉଥିଲା ପଢିବା ପାଇଁ। କିନ୍ତୁ ଏ ପୁରା ସାରି ଦଉଛି ତାପରେ ଯାଇଁକି ଲାଷ୍ଟେ ରେ କୋଶଚିନି ଆନସାର ଦଉଚି। ହୁଁ। ହଉ ତୁ ଯା କଣ କର ମୁଁ ତତେ ପରେ ଲଗେଇବି ଆଉ।
ହଁ ହଁ।
ହଁ।
ହଉ ଦିଦି ରଖୁଛି ଆ।